ହ୍ୟାଲୋ।
ହଁ କୁହନ୍ତୁ କଣ କରୁଥିଲେ।
କଣ କରୁଛ ଏଇ ରୋଷେଇ
ହୁଁ।
ସେୟା।
ମୁଁ ଏଇ ଖାଇକି ବସିଛି ଖାଇକି ବସିଛି ଆଉ।
ରୋଷେଇ ଷ୍ଟାର୍ଟ କରିନାହାନ୍ତି।
ନା ନା ଏବେ ତ ଖାଇଲି। ଏ ଛୁଆ ଗଲେ ଆ ସେ ଅଫିସ ଗଲେ ଏବେ ଖାଇଲି।
ଆଉ ଆପଣ ତା ଲେଟ ରେ ରୋଷେଇ ସେ କରୁଛନ୍ତି କାମ। କାମ ସରିଲାଣି ବସିଛନ୍ତି ଆଉ। ଆପଣ ମୁଁ ନାଇଁ ଏବେ ହେଇ ଛୁଆ ଗଲେ ତ ଏଇ ବାସନ ଫାସନ ମାଜିକି ଏ ସବୁ କାମ ସାରଲାଣି ଏବେ ରୋଷେଇ ଷ୍ଟାର୍ଟ କରିଆ ଆଉ। ମେ ସକାଳୁ ଗୋଟେ ଟାଇମ ସକାଳୁ ଗୋଟେ ଟାଇମ ରୋଷେଇ ସରିଲାଣି ଖାଲି ମାନେ ମିକ୍ସ ବେଜେ କରିଦେଇ ଥିଲ ଡାଲି କରିଦେଇଥିଲି କଲରା ଭାଜି ଦେଇଥିଲି। ଖାଲି ଭାତ ବସେଇବି। ସେ ପଖାଳ ନେଇକି ଯାଉଚନ୍ତି ନା ସେଥିପାଇଁ ସକାଳୁ ତରକାରୀ କରିଦେଉଚି
ପଖାଳ କେମିତି ଦିଅନ୍ତି?
ଟିଫିନ ଅଛି ଚାରିଥାକିଆ ଟିଫିନରେ ଶୁଖିଲା ଦିଆ ହୁଏ। ସିଏ ତାଙ୍କର ପାଣି ପୂରେଇକି ସେଠି ଖାଆନ୍ତି। ଖରା ଦିନ ଖରା ହୋଉଚି ବୋଲି
ଭାତ କୁ ରାତ ରାତିରୁ ପଖାଳ କରିଥାଅ ନା ପୁରା ଗରମ ଭାତକୁ ପାଣି କରିଥାନ୍ତି?
ନାଇଁ ନାଇଁ ରାତିକିରୁ ରାତିରୁ ପଖାଳ କରିକି ରଖିଥାଉ।
ଓ ହୋ।
ଏଇ ଖରା ଖରା ଏଇ ଖରା ଦିନଟା ଏବେ ଏବେଠୁ ସିଏ ଏବେ ଗରମ ନେବେ ବର୍ଷା ଦିନ ଆସିଗଲା।
ହଁ ଭୋଉଣି।
ଆଛା।
କି ବର୍ଷାରେ ତ ପ୍ରାୟ ଟାଇମ ସେକୋଉଚ ନ୍ତି ରୁଟି ଦେଏ ଭାତ ଦେଏନି ଭାତ ଭାତ ଖାଇ ହୋଉନି ଆଉ ଗୋଟେ ମଣିଷ ଦିନରେ ଥରେ ଭାତ ନ ଖାଇଲେ କେମିତି ହବ।
ହଁ।
ତାଙ୍କର କିନ୍ତୁ ସବୁବେଳେ ରୁଟି।
ମୋର ସବୁବେଳେ ମୋର ବି ରୁଟି ପସନ୍ଦ ମୁଁ ଦିନରେ ତିନି ଥର ରୁଟି ଖାଇବାକୁ ମତେ ଭଲ ଲାଗେ।
ହଁ ଇଏ ସେମିତି କୋହୁଚନ୍ତି ମୋ ସ୍ୱାମୀ କୋହୁଚନ୍ତି ତମେ ସବୁବେଳେ ମତେ ରୁଟି କରିକି ଦେଏ ଭାତଗୁଡା ସେଠି ନେଇକି ଖାଇହୋଉନି। ଯେତେ ଆଇଟମ ଦେଲେ ବି ଖାଇ ହୋଉନି ତାଙ୍କର।
ହୁଁ।
ହେଲାକି ଏତେ ବଡ ଖରା ଯୋଉ ଗରମ ପ୍ଲାଣ୍ଟ ଏରିଆ।
ହଁ ହଁ।
ଆଉ ଭାତ ଦିଇଟା ନ ଖାଇଲେ ଭଲ ଲାଗିବନି ମୁ କହିଲି ତମେ ଆଉ ଦିଇ ଚାରି ଦିନ ନେଇଯା। ତାପରେ ଗରମ କରିକି ଦେବି।
ହୁଁ ହୁଁ।
ଗରମ ଭାତ ଦେଲେ ପଖାଳ ତ ସେ ଖାଇଦେଉଚନ୍ତି କିନ୍ତୁ ଗରମ ଭାତ ଦେଲେ ତା ସାଙ୍ଗରେ ଯୋଡେ ରୁଟି ନହେଲେ ବ୍ରେଡ। ଏମିତି ନେଇକି ଯାଉଚନ୍ତି।
ହୁଁ ହୁଁ। ଆଉ ଛୁଆ କଣ ଟିଫିନ୍ ନେଲେ?
ଉଁ ଛୁଆ ଆଜି କିଛି ନେଇନାହାନ୍ତି। ଆରେ ଏଟା ଗମେଣ୍ଟ୍ ସ୍କୁଲ୍ ନା
ହଁ।
ଉଁ ସେଠି ଖାଉଛନ୍ତି ଏମିତି ମଝିରେ ମଝିରେ କେତେବେଳ କେମିତି ଉଁ ଦେଇଦିଏ ଯାହା ତରକାରୀ ଫକାରୀ କରିଥାଏ ଦେଇଦିଏ। ଆଜି ପଳେଇ ଆସିବେ ଘରକୁ କହିଲେ ଆମେ ରହିବୁନି କଣ ପଢା ହଉନି ଭଲ୍ ସେ ବହି ଏବେ ଚେଞ୍ଜ୍ ହେଇଯାଇଚି ସେ ଭୁଲ୍ ଟାଲ୍ ନାହିଁ କି।
ହଁ ହଁ ସେ ଭୁଲ୍ ଭାଲ୍ ବହି ସବୁ ଏମିତି ଭୁଲ ନାହିଁ ହିନ୍ଦୀ ଗୀ ସେଗୁଡା କବିତାରେ ଲେ
ହି-ହି-ହି ହିନ୍ଦୀ ଗୀତ ପୁଣି ମୁଢି ଝାଲ୍ ମୁଢି କେମିତି ତିଆରି କରିବ ସାଇନ୍ସ ବହିରେ ଲେଖା ହେଇଛି ଝାଲ୍ମୁଢି ରେସିପି।
କାଇଁ ଏମିତି ହେଇଥିଲା?
କଣ ଏମିତି ହେଇଛି କେଇଆଣି ଯେ ସେଇଟା ପଢା ହୋଉନି କିଛି। ଖାଲି ଘରେ ବସିକି ଚଗଲା ହବା ଅପେକ୍ଷା ଘରେ ରହିଲେ ଟିଉସନ୍ ପାଠ ସ୍କୁଲ ପାଠ କିଛି କରୁନାହାନ୍ତି ତେଣୁକରି ବାହାରକୁ ଯା ଟିଉସନ ପାଠ ସବୁ ଘରେ ସ୍କୁଲ ରେ ବସିଲେ ଟିୟୁସନ ପାଠ ଘରୁ ବି ପାଠ ଦେଇ ଦେଇଚି ଯେ, ଏଇରା ଏଇରା ସବୁ କରିକି ଆସିବ ସ୍କୁଲରେ। ତାଙ୍କଠି ଟିଚର କୁ ଫୋନ କରିକି କହିଦେଇଚି, ମୁଁ କହିଲି ମ୍ୟାଡାମ ତାଙ୍କୁ, ବାରଟା ଗୋଟେ ଭିତରେ ଛାଡିଦେବେନି। ଆଉ ଘରକୁ ଆସିଲେ ଖାଇବେ, ସେଥିପାଇଁ ଆଜି କିଛି ନେଇନାହାନ୍ତି।
ହୁଁ ହୁଁ
ମୋ ଝିଅ ମୋ ପୁ ମୋ ଝିଅ ଯାହା ଯେମତି ଆଡଜଷ୍ଟ କରିଦଉଛି କାହିଁକି ନା ପୁରୁଣା ହେଲାଣି। ମୋ ପୁଅ ଟୋଟାଲି ସ୍କୁ ସ୍କୁଲ ଖାଇବା ଆଡଜଷ୍ଟ କରିପାରୁନି।
ଭଲ ଦିଅନ୍ତିନି ନା?
ଭଲ ଆଉ ମାନେ ଆମେ ଯେମିତି ଘରେ ଖାଉଛେ ଧର ଡାଲି ସାଙ୍ଗରେ କଣ ଟିକେ ଭଜା କି ଚଟଣୀ କି କଣ ସେତିକି କି ନାହିଁ।
ହଁ ହଁ
ଆ ସେଇଟା ସେ ଖାଇପାରୁନି ହଁ ଡାଲମା ଦିଅନ୍ତି ତା ସାଙ୍ଗରେ କଣ ଟିକେ ନାହିଁ ସେ ଜମା ଖାଇପାରୁନି।
ହଁ
ଆଉଁ ସେଥିପାଇଁ କହଲି ତମେ ତାକୁ କିଛି ସେଠୁ ଖାଇବା ପଠେଇଲେ ବି ସାର୍ ମାନେ କମ୍ପ୍ଲେନ କରୁଛନ୍ତି ସବୁ ଛୁଆ ଖାଇବେ ଆପଣଙ୍କ ଛୁଆ କେମିତି ଏମିତି ଖାଇବେ।
ହଁ
ଯାହା ଆଡଜଷ୍ଟ କରିଦିଅନ୍ତୁ ଆଉ।
ହଁ
ପଳେଇ ଆସୁଛନ୍ତି ଘରକୁ ବି ଗୋଟେ ଗୋଟେ ଟାଇମରେ ଲଞ୍ଚ ଟାଇମ ରେ ପଳେଇ ଆସୁଛନ୍ତି ଘରକୁ। ଘରୁ ଖାଇକି ପଳଉଛନ୍ତି ସ୍କୁଲ କୁ।
ହଁ
ଏମିତି କରୁଛି।
ହଁ
ଆମର ଏଠି ସୁବିଧା ନାହିଁ ବା ପ୍ରାଇଭେଟ ସ୍କୁଲ ସୁବିଧା ନାହିଁ ବହେ ବାଟ ହେଇଯାଉଛି ପା। ପନ୍ଦର କିଲୋମିଟର ହେଇଯାଉଛି।
ହଁ ଆଉ ସେ ଅଣ୍ଡା ଦିଅନ୍ତି ପରା।
ହୁଁ ଅଣ୍ଡା ବି ଦିଅନ୍ତି।
ଣ୍ଡା ଦିନରୁ ମାନେ ସପ୍ତାହରେ କେତେ ଦିନି?
ଦିଥର ଦଉଚନ୍ତି। ହୁଁ, ବୁଧୁବାରେ ଶୁକ୍ରବାରେ।
ଅଣ୍ଡା କଣ ଗୋଟେ ଦିଅନ୍ତିନା ଦିଟା?
ନାଇଁ ଗୋଟେ ଗୋଟେ ଗୋଟେ ଗୋଟେ ଅଣ୍ଡା ଦିଅନ୍ତି।
ହଁ।
ଆଚ୍ଛା।
ଗ ଗ ଗୋଟେ ଗୋଟେ ଅଣ୍ଡା ଦଉଚନ୍ତି ଯି ଛୁଆ ଅଣ୍ଡା ବାରି ହଉକି ଯୋଉ ବାରି ହଉ ଯାହା ହେଲେ ଟିକେ ନେଇକି ଯାଆନ୍ତି। ଏବେ ଏଇ ଛୁଆଙ୍କ କମ୍ପ୍ଲେନରେ ତାଙ୍କ ସାର୍ ଯିଏ ହେଡମାଷ୍ଟର ଯିଏ ଅଛନ୍ତି ସିଏ ରଖି ଚନ୍ତି ଆଚାର ବୋଟଲଟେ ଯିଏ ଖାଇନ ପାରିବ ତାକୁ ଦିଆହଉଛି।
ଆଚ୍ଛା ଭଲ ହଁ।
ଏମିତି ଆଉ ଛୋଟ ଛୁଆ ଟିକେ ଆଡ଼ଜଷ୍ଟ କରିପାରୁନି।
ହୁଁ।
ଭାରି ହଇରାଣ ହଉଛି ଆଉ ମୁସେଥିପାଇଁ ତାଙ୍କୁ ପଳେ ନେଇ ଆସୁଛି ଘରକୁ ଗାଡ଼ି ଗାଡ଼ିରେ ନେଇଯାଉଛି ନେଇ ଆସୁଛି ଖୋଇପେଇକି ଫୁଣି ନେଇକି ଛାଡ଼ି ଦେଇକି ଆସୁଛି।
ହୁଁ ହୁଁ ହୁଁ। ଆଉ ସେଇ ଯୋଉ ମାନେ ଆପଣ ଗାଡ଼ି ଚଲେଇ ଜାଣିଚନ୍ତି?
ହଁ ଏଇ ସ୍କୁଟି।
ହଁ।
ଆଉ ଯୋଉଦିନ ଟାଇମନ ହଉଚି ସେଦିନ ସାରଙ୍କୁ ଫୋନ୍ କରିକି କହିଦେଲେ କି ଝିଅ ଥିଲା କିଛି ନାଇଁ ଝିଅ ତାରା ଅଜେଷ୍ ଛଦଉଚି ଏଇ ମୋ ପୁଅଟା ଏବେଏଇ ଫାଷ୍ଟ ଟାଇମ୍ ଯାଇଚିନା ସିଏ ଟିକେ ଆଡ଼ଜେଷ୍ଟ କରିପାରୁନି।
ହଁ ହଁ। ଫେର୍ ସନ୍ଧ୍ୟାରେ ଆସିକି ଫେର୍ କଣ ଖାଆନ୍ତି?
ସନ୍ଧ୍ୟାରେ ଆସିଲେ ଯାହା ଜଳଖିଆ ଖାଆନ୍ତି କରିଥାଏ କୋଉଦିନ ଇ ଇପି ସିମେଇ ନହେଲେ ଯୋଉ ଚୁଡ଼ା ଉପମା।
ହୁଁ ହୁଁ।
ଯାହା ଯୋଉଦିନ କରିଥାଏ ଆଜି ହେ କହିକି ଯାଇଚି କରିବା ପାଇଁ ଚାଉମିିନ୍। ଚାଉମିନ୍ ଗୁଡ଼େ ଏତେ ସିଧି କରିକି କରୁଚି କିଏ।
ଚାଉମିିନ ଭାରି କଷ୍ଟ ଆଉ ମୁଁ କଲେ କେବେବି ଭଲ ଲାଗେନା।
ନା ମୁଁ କରେ କହନ୍ତିତ ସମସ୍ତେ ଭଲ ଲାଗୁଚି ବୋଲି ତାପରେ ମୋର କଣ କହିଲ ମୋ ସ୍ଵାମୀ କହିବେ ଯେତକ ଜିନିଷ ସବୁ ତୁଘରେ ବନା ଆମେ ଘରେ ଖାଇବୁ। ଆମର ସବୁ ବୁ ଧରବି କେତେବେଳେବି ମନ ହେଲା ଖାଇବା ପାଇଁ କୋଉ ଜିନିଷଟା ଆମେ ଘ ହିଁ ବନଉ ହୋଟେଲ୍ ଯାଉନା।
ଓହୋ।
ଆଁ ଏମିତି ଅତି ଯଦି କୋଉଦିନ କଟକ ଭୁବନେଶ୍ଵର ଯାଇଚୁକି କୁଆଡ଼େ ଯାଇଚୁ ଅତି ଲେଟ୍ ହେଲା ତାହେଲେ ଖାଇଦେଇକି ଆସିବୁ ନହେଲେ ଆସିଲା ମାନେ ଯେତେ ମାନେ ଟାୟାର୍ଡ ହେଇଥା ଯାହା ହେଇଥା ରୁଟି ସନ୍ତୁଳା ହଉ ପଛେ କିନ୍ତୁ ଘରେହିଁ ଖିଆହବ।
ମୋରବି ସେଇୟା ହେ ମୁଁ ପୁରା ଆସି କି ନଅଟା ବେଳେ ପହଞ୍ଚିକି ଖାଲି ଗୋଡ ଟା ଧୋଇକି ଆଉ ଯାଇକି
ରୋଷେଇ ହଁ ଆଏ ଏଇଟା ଟିକେ ମତେ ଭାରି କଷ୍ଟ ଚଲାଗେ କିନ୍ତୁ ମୋତେ ଭଲ ଲାଗେ ବାହାରେ ଖାଇବାକୁ। କିନ୍ତୁ ମୋ ହଜବେଣ୍ଡଙ୍କୁ ମୋ ହଜବେଣ୍ଡ ହଁ। କିନ୍ତୁ ମୋ ହଜବେଣ୍ଡ କହିବେ ବାହାରେ ନାହିଁ ଘରେ।
ହଁ।
ହ।
ହେଲେ ବି ମୋର ବାହାରେ ଖିଆ ହେଇଯାଉଛି ବହୁତ ଥର।
ସକାଳୁ ଏଇ ଛୁଆ ଯଦି ବିି ଏଇ ଛୁଆ ପୁଣି ଚୁନା ମାଛ ଖାଇବେନି। ଗୋଟେ ଆଇଟମ ହଁ ଚୁନା ମାଛ ଖାଇବେନି। ପୁଣି ଯୋଉ କେବଳ ଯଦି ଖାଇବେ ବଡ ମାଛ ନହେଲେ ଚିଙ୍ଗୁଡି ଆଉ ଯଦି କୋ ମନ ହବ ଆଜି ମନ ହେଲା ଟିକେ ଚୁନା ମାଛ ରଖିକି ଯୋଉ ପତ୍ର ପୋଡା କରନ୍ତି ତାଟିଆ ବସା ଯୋଉଟାକୁ କହନ୍ତି କଡେଇ ରେ।
ହୁଁ ହୁଁ ହୁଁ।
ସେଇଟା ସିଏ ତ ସକାଳୁ ଗଲେ ନେଇପାଇଲେନି ଧୋଇ ଧୁଆ କି ରଖ କିଛି ମୁଁ ବୋଲି କରିଦେବି ମୋ ଝିଅ କହିକି ଯାଇଛି ତୁ ଯଦି ଏରା କରି ଇବୁ ଆମେ ରାତିକି ଖାଇବୁନି ଭାତ।
ହୁଁ ହୁଁ ହୁଁ।
ମାନେ ଆଜି ବାର ଅଛି ନା ଆଜି ଗୋଟେ ଦିନ ଭାତ ତ କରିକି ଟିକେ ଆଇଁଷ ଖାଇଦବା କି କଣ ଖାଇବା ନା ହେଇପାରିବନି।
ହୁଁ ଆପଣ ନିଜେ ଖାଆନ୍ତୁ। ମୋ ଛୁଆ ବି ଖାଆନ୍ତି ନି। ଚୁନା ମାଛ।
ଆଁ।
ମୋ ଛୁଆ ବି ଚୁନା ମାଛ ଖାଆନ୍ତିନି।
ଉଁହୁଁ ହଁ ମୁଁ ଖାଏ ମତେ ଚୁନା ମାଛ ଭଲ ପା ଭଲ ଲାଗେ ଆଉ ରାତିରେ ଯଦି ସେ ଚୁନା ମାଛ ହେଇଥିବ ମୁଁ ପଖାଳ ମୋତେ ଥଣ୍ଡା ହେଇଥାଉ ଜର ହେଇଥାଉ ମୁଁ ଡେଫିନେଟଲି ପଖାଳ ହିଁ ଖାଇବି।
ହୁଁ ଉଁ।
ଆଉ କିନ୍ତୁ ଆମର ଏପଟେ ଆ ଏମାନେ ସବୁ ରୁଟି ଆଜିିକାଲିକା ଛୁଆ ଆଉ କଁ କରିଆ। ଆମେ ଯେମିତି ପଖାଳ ଖାଇକି ମାନେ ଚାଉମିନ କଣ ସିମେଇ କଣ ଉପମା କଣ କିଛି ନାହିଁ ସକାଳୁ ରୁଟି ଖରାବେଳେ ପ ଖାଳ କିନ୍ତୁ ଏମ ଏଠି ନାଇଁ ଏଠି ଇଁ ତାଙ୍କୁ ତିନି ଟାଇମି ଜଳିଖିଆ ଦିଅ ସେ ଖାଇଦେବେ।
ହଁଅଁ ଆଉ
ଛୁଆ ଭାରି ହଇରାଣ କରୁଚନ୍ତି ମୁଁ ଏବେ ଯାଇଥିଲି ମୁଁ ମୋର ବୋଉ ଆମେ ଏତେ ହଇରାଣ କରୁନଥିଲୁ ଲୋ ମୋ ଛୁଆ ଯେ ତିକି ହଇରାଣ କରୁଚନ୍ତି। ମୋ ବୋଉ କଉଚି ତୁ କରିକି ଦଉଚୁ ଆଉ ହଇରାଣ କରିବେନି। ଏବେ କଁ ୟୁଟ୍ୟୁବ ହେଇଗଲା ଶିଖିବା ପାଇଁ ଜିନିଷ ମିଳିଗଲା ଦିଅ ଏଇ ଜିନିଷ ଟା ଘରେ ଟ୍ରାଏ ମାରିଆ।
ହୁଁ ଦେଖିଲେ ଇଚ୍ଛା ହୁଏ କରିଆକୁ ଆଉ ମୁଁ କଲେ ମୋର ସବୁ ଖରାପ ହୁଏ
ହିଁ ହିଁ ମୁଁ କିନ୍ତୁ ସେ ଯାହା ଯେତିକି କହିବ ମୁଁ ଫାଷ୍ଟ ଟାଇମ୍ ସେତିକି କରିବି। ଥରେ ସେତିକି ସେତିକି କରିଦେଲା ମାନେ ଯୋଉ ମେ ଥରରେ ସେ କହୁଚି ସେଇଟା ଟ୍ରଆଉ କେବେ ବିି ଭୁଲ ହବନି।
ହୁଁଉଁ
ସେତିକି ସେତିକି ନେଇକି କରିବି ଅଳ୍ପ ହଉ ପଛେ ଜଷ୍ଟ ଟିକେ ଚା ଖି ଦଉ ତାପରେ ହଉଚି ଆଉ ନେକ୍ସଟ ଟାଇମ ଯେତେବେଳେ କରିବି ସେଇ ଅନୁସାରେ ଅଧିକ ଅଧିକ ଦେଇକି କରିବେ।
ହୁଁ ଉଁ ମୁଁ ମୋର ମିଶାଏ ତ୍ ସେମାନଙ୍କର ଦେଖିକି ମୋର ବି କଣ କଣ ମିଶେଇ ଦେବି।
ହିଁ ହିଁ ହିଁ ନା ସେମାନେ ଯାହା ଯାହା କହିବେ ସେତିକି ସେତିକି କ୍ୱାଣ୍ଟିଟର ଆଉ ସେଇ ସେଇ ଜିନିଷ ନେବେ କିଛି ବି ଖରାପେ ହବନି।
ହୁଁଉଁ
ଆଉଁ ଉଁ ଯଦି ଅଧିକ ଟିକେ କହିବ ନାହିଁ ସିଏ ଅଧିକ କରୁଚନ୍ତି ମୁଁ ଟିକେ ଅଧିକ ଅଧିକ ଦେଇକି କରିବି ସେ ସବୁ ବିଗିଡି ଯିବ।
ହଁ ହଁ
ହଁ ମୋ ସାଙ୍ଗେରେ ବି ସେମିତି ହୁଏ ଗୋଟେ ଗୋଟେ ଜିନିଷ ଟୋଟାଲ କରିପାରେନି।
ହୁଁଉଁ
ସବୁ କରିଦଉଚି କିନ୍ତୁ କେବେ ଏଇ ଯୋଉ ପୋଡ ପିଠା ଟା କରିପାରୁନି।
ନା ନା ମୁଁ ପୋଡ ପିଠା କରିପାରୁଚି ସବୁ ନୁ ମୁଁ କରେ ମୁଁ ବୋହୁତ୍ ରୋଷେଇ କରୁଥିଲି। ମୋର ଏଇ ଚାଉମିିନ ଭଲ ହୁଏ ନା ଆଉ ମୋର ବିରିୟାନୀ ସବୁବେଳେ କିଛି ନା କିଛି ଖରାପ ହବ। ହଁ
ହିଁ ହିଁ ହିଁ
କେ ମସଲା ଅଧିକ କେବେ ଅଲଣା କେବେ ମସଲା କମ କେବେ ଭା
ଏଇଠି ସେଇଟା ସତ କଥା। ସେଇଠି ଫ୍ରାଏଡ଼ ରାଇସ୍ କର ଭଲ ହବ କିନ୍ତୁ ବିରିୟାନୀ କଲେ ଯାହା ହେଲେ ଗୋଟେ ଖରାପ୍ ହେଇଯିବ।
ହଁଅଁ କଉଦିନ କଣ ପୁର ପରଫେକ୍ଟ ହେ ହୁଏ ବ ଦି ଥରେ ଥରେ ଏମିତି ହୁଏ।
ହଁ
ହଁଅଁ
ଆଉ ମୁଁ ତ ହୋଟେଲ ଫୋଟେଲ ଗଲେ ମୁଁ ଏଇ ମତେ ଯଦି କିଏ ଡାକିବ ଆସଯିବା ଖାଇଆକୁ କି କୋଉଠିିକି ମୋର ସତ କଥା ମୁଁ ଟିକେ ଆଇଁସ ମୁଁ ନନ୍ ଭେଜ୍ ଖାଇଆକୁ ବହୁତ ଭଲ ପାଏ ମୁଁ କଇବି ମୁଁ ଅବାରରେ ଜମା ଯିବିନି। ଆ ଘରେ ଏ ଫାଷ୍ଟଫୁଡ୍ ହଁ ଆଉ ଫାଷ୍ଟ୍ ଫୁଡ ଦୋକାନକୁୁ ଯିବ ଯେମିତି ବସିକି ତମେ ଖାଇବ। ଆଉ ଘରେ ତ ସେ ଯୋଉ ଚିକେନ୍ ଗୋଳା ଗୋଳି କରିକି ତେଲ କତିରେ ଛାଣିଲା ବେଳକୁ ତ ଆମ ମନ ମରିଯାଇଥିବ। ଆଉ ଖାଇବ କଣ? ହ
ହଁ ହଁ ସେଇଆ ସେଇଆ।
ନିଜେ କଲେ ଖାଇବାକୁ ଇଚ୍ଛା ହୁଏନି।
ଆଉ ଚିକେନ୍ କୁ ଟିକେ ମେରିନେଟ୍ କରିକି ଛାଣିଲେ ହିଁ ଭଲ ଲାଗେ।
ହଁ।
ମାନେ ମାନେ ଅଦା ରସୁଣ ପେଷ୍ଟ ଗୋଳେଇକି ରଖିଦେବେ ଖରା ବେଳୁ ହେଲା। ଫ୍ରିଜ୍ ରେ। ଲୁଣ ଅଦା ରସୁଣ ପେଷ୍ଟ ଆଉ ଆରା ରୁଟ୍ ପାଉଡର ସବୁ ଗୋଳେଇକି ଫ୍ରିଜ୍ ରେ ରଖିଦେବେ।
ହଁ।